ଜୟ ଜଗନ୍ନାଥ ଶୁଭ ସକାଳ।
ଜୟ ଜଗନ୍ନାଥ କଣ କରୁଛ?
ମୁଁ ଏଠି ବସିଥିଲି ଆଉ ବାଡିରେ ଆଉ।
ବାଡିରେ ବସି କଣ ଦେଖୁଛ ସବୁ?
ସବୁ ଫୁଲ ଗଛ ହେଇଛି ଫଳ ଗଛ ହେଇଛି ସବୁ ଦେଖୁଥିଲି ଆଉ।
ହୁଁ ଚାରିପଟେ ଯଉ ଚାରିପଟେ କଣ ସବୁ ଅଛନ୍ତି ଦେଖୁଛ? ଚାରିଆଡେକୁ ଅନେଇକି ଦେଖ।
ଅ ନଡ଼ିଆ ଗଛ, କଦଳୀ ଗଛ, ଗୁଆ ଗଛ ଅମୃତଭଣ୍ଡଆ ଗଛ ତାପରେ ଫୁଲ ଗଛ ହଉଛି ମନ୍ଦାର ଫୁଲ ଗଛ, ଟଗର ଫୁଲ ଗଛ ଆଉ ତାପରେ ଯୋଉ ସ୍ଥଳ ପଦ୍ମ ଫୁଟେ ସେଇଟା ଏମିତି ସବୁ ଫୁଲ ଗଛ ଅଛି ଆଉ କନିଆର ଫୁଲ ଏ ସବୁ ଆଉ।
ବିଲର ସବୁ କିଏ କିଏ ଅଛନ୍ତି ଦେଖୁଛ ଦେଖାଯାଉଥିବ।
ବିଲରେ ସବୁ ଅଛନ୍ତି ଗାଈ ଗୋରୁ ମାନେ ଛେଳି ମାନେ ଅଛନ୍ତି। ସବୁ ଚରୁ ଘାସ ଖାଉଛନ୍ତି ଆଉ।
ହୁଁ ଆଉ ଆମ ଘର ପାଖରେ ବିଲ ତ ସେଥିପାଇଁ ଆମର ଗୋରୁଈ ଘର ପାଖରେ ଚରୁୁଛନ୍ତି।
ହଁ।
ଆଉ ଆଜି କଣ ଖାଦ୍ୟ ଆହାର କରିଚ?
ଉଁ ଖାଇଥିଲି ପଖାଳଭାତ, ଆଳୁଭର୍ତ୍ତା, ଶାଗଭଜା।
ନା ଓଡିଆ ଘରର ପ୍ରିୟ ଖାଦ୍ୟ ପଖାଳ ଖାଇଚ ସକାଳୁ-ସକାଳୁ।
ହୁଁ ଆଉ ବାଡିରେ ବି ପିଜୁଳି ହେଇଥିଲା ବାଡି ପିଜୁଳି ଖାଇଚି ଆଉ।
ହୁଁ ପିଜୁଳି ଟା ତ ଆମ ଦେହକୁ ବହୁତୁ ଭଲ।
ହୁଁ ଦେହକୁ ଭଲ ଦାନ୍ତ ବି ସଫା ରଖେ ଦାନ୍ତ ମଜବୁତ ହୁଏ ବି ଖାଇଲେ ପିଜୁଳି
ଆଉ ଆଉ ଆମେ କଣ କଥା ଏଇନା କୁଆଡେ ବୁଲିବାକୁ ଯାଇଛ ଏବେ କି।
ଉଁ ହଁ ଏବେ ମାନେ ଯାଇଥିଲି ଆମେ ଯାଇଥିଲୁ କାଳିଜାଇ ମନ୍ଦିର। ତାରାତାରିଣୀ ମନ୍ଦିର ବି ଯାଇଥିଲୁ। ସବୁ ଯାଇଥିଲୁ ବୁଲିବା ପାଇଁ ତାରାତାରିଣୀ ମାନେ ଦି ଭଉଣୀ ଅଛନ୍ତି ଜଣଙ୍କ ନାଁ ତାରା ଆଉ ଜଣଙ୍କ ନାଁ ତାରିଣୀ।
ପାହାଡ ହୁଁ ପାହାଡ ଉପରେ ସେ ମନ୍ଦିର। ହଁ ତାପରେ ପାହାଡ ଉପରେ ଆମେ ଗାଡିରେ ବସ୍ ରେ ଗଲୁ ହ ତାପରେ ଦଉଡିର ରା ସ୍ତା ବି ହଁ ଦଉଡିର ରାସ୍ତା ବି ଅଛି ଯିବା ପାଇଁ ସେଠିକି।
ପାହାଡ ପୁରା ଚାରିପଟ ଦେଇ ଗାଡି ଗଲା ଆମର ଉପରକୁ ଯାଇଥିବ।
ହଁ।
ଆ
ତାପରେ ସେଠି ବ୍ରହ୍ମପୁର ଗଞ୍ଜାମ ଜିଲ୍ଲାରେ ସେଟା ଅବସ୍ଥିତ। ତାରାତାରିଣୀ ମନ୍ଦିର। ଉଁ ଆଉ ସେଠିକାର ଲୋକ ମାନଙ୍କର ମାନେ ବେ ଶ ପୋଷାକ ଅଲଗା ଆମଠାରୁ ମାନେ ଆମ କଟକ ଠାରୁ ତା ସେଠି ବେଶ ପୋଷାକ ଅଲଗା। ମାନେ ସେଠି ଆମେ ସେଠି ତାଙ୍କ ଶାଢୀ ପିନ୍ଧା ଶୈଳୀ ମାନେ ଅଲଗା। ସେମାନେ ଦି ପଟେ ନାକ ଫୁଟାନ୍ତି ସ୍ତ୍ରୀ ଲୋକମାନେ। ଆମର ତ ଗୋଟେ ପଟେ ଫୁଟଉଚୁ ସେମାନେ ଦି ପଟେ ଫୁଟାନ୍ତି। ସେମାନେ ଅଧିକ କାନ ଫୁଟାନ୍ତି ଆଉ ତାଙ୍କ କଥାବାର୍ତ୍ତା ବି ଅଲଗା ଏମିତି ସବୁ ଆଉ।
ଆମେ ଯୋଉ ଜିଲ୍ଲାକୁ ଯିବା ଆମେ ନୂଆ-ନୂଆ ସବୁ ଚଳଣି ଦେଖିବା। ହଁ, ମାନେ ଯୋଉ ଭ୍ରମଣରେ ଯିବା ଆମେ ସବୁ ନୂଆ-ନୂଆ ଚାଲାଣୀ ଦେଖିବା।
ସେଠି ବି ପାହାଡ ସବୁ ଘଞ୍ଚ ଜଙ୍ଗଲ
ଆଉ।
ଅଛି ଆଉ।
ହୁଁ
ତାରାତାରିଣୀଙ୍କ ପାଖରେ ଗୋଟେ ତାଙ୍କର ଗୋଟେ ଭୋଗ ଅଛି ସ୍ପେଶଆଲି ଗୋଟେ ଖଜା ଟାଇପ୍ ର ଗୋଟେ ଭୋଗ ଅଛି ଯୋଉ ଗୋଲିଆ-ଗୋଲିଆ ତା ନାଁ ଟା କଣ କେଜାଣି ମୁଁ ଜାଣିନି।
ହଁ।
କିନ୍ତୁ ତାଙ୍କର ସେଠି ଭୋଗ ଅଧିକ ସେଇଟା ମିଳେ ନ ନଡ଼ିଆ କୋରା ବି ଅଧିକ ମିଳେ ସେଠି।
ତାଙ୍କର ନଡିଆ ପ୍ରିୟ ମାଙ୍କର ହଁ।
ହଁ ନଡିଆ ପ୍ରିୟ ଯେହେତୁ ସେଥିପାଇଁ
ହ ଆଉ ଗୋଟିଏ ମା ତାରିଣୀ ଘଟ ଗାଁ ରେ ଯାଇଛ କି?
ହଁ ହଁ ଯାଇଛି ସେଠିକି ବି ଯାଇଥିଲି ଛୋଟ ବଳେ କିନ୍ତୁ ଯାଇଥିଲି। ସେଠି ଗୋଟେ ଉ ଛୋ ଛୋଟ ମାନେ ଝରଣା ଟାଇପ ର ଗୋଟେ ଅଛି।
ହଁ ସେଠି ଶାଳ ଗଛ ମୂଳରେ ମା ରହିଛନ୍ତି। ଶାଳ ଗଛ ମୂଳ ସେଠି ଶାଳ ମୂଳ ସେଠି। ଶାଳ ବଣରେ ମ ଶାଳ ବଣ ଗଛ ତଳେ ମନ୍ଦିର ଆଉ ଆଜା
ହଁ।
ହ ମା ତାରିଣୀଙ୍କର ବହୁତ ମହିମା।
ହଁ।
ହଁ ମା ତାରିଣୀ ଅଛନ୍ତି। ମାନେ ଯେମିତି କହନ୍ତି ଡାକିଲେ କଥା କୁହନ୍ତି। ସିଏ ସେମିତି ମା।
ହୁଁ।
ଆଉ ଘଟଗାଁ ତାରିଣୀ ମାଙ୍କର ନଡିଆ ବି ପ୍ରିୟ ନଡିଆ ଆମେ ଧର ମାନସିକ କଲେ ଯୋଉ ନଡିଆ ଆମେ ମାନସିକ କରିଥାଉ ଆମେ ଯୋଉ ବସ ଯାଉଥାଏ ଆମ ଘର ପଟ ଦେଇ ଆମେ ମାଙ୍କ କତିକି ପଠେଇଥାଉ। ନଡ଼ିଆରେ ନାଲି କପଡା ସେରେ ଧୂପ କାଠି କିଛି ପଇସା ପଇସା। ଆଉ ଗୁଡେଇକି ନାଲି କପଡାରେ ଆମେ ପଠେଇଥାଉ। ଯାଇପାରୁନ ଏତେ ଏତେ ବାଟ ସେଥିପାଇଁ?
ହଁ ଭକ୍ତ ମାନେ ଗଲେ ତାଙ୍କ ହାତରେ କିଛି ଥାଉ କି ନଥାଉ ନଡିଆ ଟା ଆଗ ଥିବ।
ଆମର ନଡିଆ ସେଠି ଏତେ ନଡିଆ ସେଠି ମାନେ ବାଡିଆ ହଉଛି ଯେ ସେଠିକା ଲୋକ ସେ ନଡିଆକୁ ସବୁ ନେଇ ସବୁ ମାନେ ପାତି କରି ଶୁଖେଇ ସବୁ ତେଲ ଘଣା କରି ବିକୁଛନ୍ତି ଦେଖିଛ ସେଠି କେତେ ତେଲ ବିକି ହଉଛି।
ନଡିଆ ତେଲ ସେଇଟା ପୁରା ଭଲ ନଡିଆ ତେଲ ସେଟା ଆଣିକି ବି ଖାଆନ୍ତି ଆଉ ଲଗାନ୍ତି ବି ଆଉ ସେଠି ଗୋଟେ ନଡ଼ିଆର ଲଡୁ ତିଆରି ବି କରନ୍ତି।
ହଁ ନଡିଆ ସେଠି ବହୁତ ରେଟ୍। ସେ ନଡିଆ ତେଲଟା ବହୁତ ରେଟ୍।
ହଁ।
ହ ଆଉ
ଆଉ ସେଠି ଉଁ ତାରିଣୀଙ୍କ ପାଖରେ ଗୋଟେ ଅଛି। ହୁଁ ଯୋଉ ଆଉ ଗଟା କଣ ଘଣ୍ଟେଶ୍ଵରୀ ଗୋଟେ ମନ୍ଦିର ଅ ଅଛି ତାରିଣୀଙ୍କ ପାଖରେ ନା କଣ? ଘଟଗାଁ ତାରିଣୀଙ୍କ ପାଖରେ। ହୁଁ।
ହ
ଘଣ୍ଟେଶ୍ଵରୀ ଯୋଉଠି କେବଳ ମାନେ ତାଙ୍କର ଘଣ୍ଟି ସବୁ ଦିଆଯାଏ ସେଠି ଘଣ୍ଟି ସବୁ ବନ୍ଧା ହେଇଥାଏ। ଏ ବହୁତ ଘଣ୍ଟି ଉ ମାନସିକରେ ଘଣ୍ଟି ବନ୍ଧା ହେଇଥାଏ
ଆଉ ଉ ହୁ ହୁଁ ଆମ ଗୋରେଖନାଥ ପୀଠ କଥା କହିଲା ଠାକୁର କେମିତି ଅବସ୍
ଯାଇଥିଲୁ ଗୋରେଖନାଥ ସିଏ କ କୁହନ୍ତି କି ସେ କାଳେ ଏ - ବାବା ଗୋରେଖନାଥ ସେ ଖାଳେ ପୁରା ଜିଅନ୍ତା ସେଠି ଥିଲେ ମାନେ ବଞ୍ଚିକିନା
ପାଣି ଆଉ ଗୋଟେ ଗୋଟେ ବଡ ଝର ଅଛି ହଁ ସେଠି ସବୁ ଜଟ ଲଟିକିଛି ସବୁ ପୁରା ତଳୁକୁ।
ହଁ ହଁ।
ହଁ ସେ ଜଟରେ ଯିଏ ମାନସିକରେ ତାଙ୍କର ଡୋରି ବାନ୍ଧିବେ। ଆମେ ବି ଯାଇଥିଲୁ ଆମେ ବି ଡୋରିରୁ ମାନସିକ କରି ବାନ୍ଧିକି ଆସିଛି।
ହୁଁ ତାପରେ ବାବା ଗୋରେଖିନାଥ ତ ତାଙ୍କର ମହିମା ଏଇ ଅପାର, ତାଙ୍କର ଗୋଟେ ବିଭୂତି ବି ଅଛି ଗୋରେଖନାଥଙ୍କ ବିଭୂତି। ସେଠି ଆ ସେଟା ଖାଇଦେଲେ ପିଲାମାନଙ୍କର ଯୋଉ ଡରିଥିବେ କି ତାଙ୍କ ଦେହ ଭଲ ଲାଗୁ ନଥିବ ସେ ଭଲ ହେଇଯାଏ।
ଭଲ ହେଇଯାଏ। ତାପରେ ଆମେ ଯୋଉ ଗାଈ ଗୋରୁଙ୍କ ଠାକୁର ଆମେ କହୁ ତାଙ୍କୁ ଗାଈ ଗୋରୁକୁ ଆଜି କିଏ କାମୁଡିଲେ ଆମେ ତାଙ୍କ ଉଠେଇ ନେଇ ଲଗଉ ଆମ ଗୁହାଳ ଗୋରୁ ଗୁହାଳ ଭିତରେ ତାଙ୍କ ବିଭୂତିକି କପଡ଼ା ଧୀରେ ବାନ୍ଧୁ ତାଙ୍କ ଶଙ୍ଖା ବିଭୂତି ସବୁ ସିନ୍ଦୁର ହଉ ଠା କଣଙ୍କ କତରୁ ଆସେ ଆମେ ସବ ଗୁହାଳ ଧିରେ ବାନ୍ଧୁ, ଗୋରୁ ନିରାପଦରେ ଆମର ଗାଈ ଗୋରୁ ରହିବେ ବୋଲି।
ହଁ। ଆଉ ସେଠି ଯୋଉ ଯଜ୍ଞ ହୁଏ, କୁହନ୍ତି କି ଯୋଉ ବର ଗଛ ଟା ଥାଏ। ତା ଓହଳରେ ସାପ ପ ସତ ସତିକା ସାପ ଠାକୁରଙ୍କ ସାପ ଉ ଓହଳେ ବୋଲି କୁହନ୍ତି।
ହଁ। ଠାକୁର ସାପ ସେଠି ଦର୍ଶନ ଦିଅନ୍ତି, ଆମର ଯାହାକୁ ଏ ବଡ ଠାକୁର କହନ୍ତି।
ଆଉ ସେଠି କୁହାଯାଏ କି, ମନ୍ଦିର ବାହାରୁ ଭୋଗ କିଣିକି ବାବାଙ୍କ ପାଖରେ ଲଗାଯାଏ ନାହିଁ, ମନ୍ଦିର ଭିତରେ ଯୋଉଟା ମିଳୁଥିବ ସେଇଟା ଲଗାଯାଏ।
ହଁ ହଁ।
ଆଉ ଗୋରେଖନାଥ ପାଖରୁ ଅଳ୍ପ ବାଟ ସେଠି ସେଠି ବି ରେଳ ରାସ୍ତା ବି ଅଛି, ରେଳ ରେ ବି ଯାଇପାରିବେ ଯାତ୍ରୀମାନେ।
କହୁଥିଲା ତତେ ନା ମତେ କହିଥିଲା ଫୋନ କର, କାଇଁ ବିଜି ଦେଖେଇଲାନି। ମୁଁ ପଚାରିବି ତାକୁ। କାଲି ମୋ ପାଖରୁ ଯୋଉ
ହୁଁ।
ହେଲା ହେଲା।
ଆହୁରି ଗୋଟେ ମିନିଟ ଅଛି।
ଯଉ ସେଇଠୁ ଆମେ ଆମେ ଗୋରା
ବିର୍
ଆମେ ଆଚ୍ଛା ହଁ ସାଦଳା ମା ଙ୍କ ମନ୍ଦିର ଅଛି। ଆମେ ଗୋରଖନାଥ ମନ୍ଦିର କତିକି ଗଲେ, ଆମେ କେତେଟା ନଦୀ ପାରି ହେଇକି ଯାଉଛୁ ଟିଏ କହିଲ।
ନଦୀ ତ ମୁଁ ଜାଣିନି ତମେ କୁହ।
ଆମେ ପ୍ରଥମେ ଚିତ୍ର ତୋଳା ପାରି ହବା ତାପରେ ପାଇକେ କି ଅବା ତାପରେ ମହାନଦୀ ପାରି ହବା, ଆମେ ତିନିଟା ବ୍ରିଜି କ୍ରସ୍ କରିକି ଆମେ ଯିବା। ହ ବେରେଖନାଥ ଇବା ଆଉ ଶାରଳା ମନ୍ଦିରକୁ ବି ଯାଇ ଦେଖିବା।
ହଁ।
ସାରଳା ମନ୍ଦିର ସେଟାରେ
ସାରଳା ମାଙ୍କ ପାଖକୁ ଯିଏ ଯୋଉମାନେ ଯାଆନ୍ତି, ନୂଆ ଶାଢୀ ବି ତାଙ୍କ ପାଇଁ ନିଅନ୍ତି ପିନ୍ଧେଇ ଦବାକୁ।
ହଁ ସାରଳା ମା ତ ଲୁଗା ତାଙ୍କର ନାଦି କଳା ଶାଢୀ ପ୍ରିୟ। ଶଙ୍ଖା ସିନ୍ଦୁର ପ୍ରିୟ ଆଉ ମା ଏତିକି ଆମେ ଯଦି ପ୍ରଦାନ କରିବା, ମା ଆମ ପ୍ରତି ବହୁତ ଖୁସି ରହିବେ।
ହୁଁ।
ଆଉ
ଆଉ ସେଠି ଦୀପ ବି ଯିଏ ଜାଳନ୍ତି ଯୋଉମାନେ ଯାଆ
ଦୀପ ଜାଳନ୍ତି ସେଠି ଆଉ ପୋଖରୀ ଭିତରେ ଗୋଟିଏ ମନ୍ଦିର ଅଛି।
ହଁ ପୋଖରୀ ଭିତରେ ସାରଳା ମା ଯୋଉଠି ବୁଡି ଥିଲେ ସେଠି ବି ମନ୍ଦିର ଗୋଟେ ଅଛି। ହଁ ହଁ ହେଇଗଲା କାଟୁଛି।
ହଉ ଆମେ ରଖୁଛୁ ଆଉ। କହିଥାନ୍ତି ଏ ଟାଇମ୍ ହେଇଗଲା।